ଶୁଭ ସନ୍ତ
ଶୁଭ ସନ୍ଧ୍ୟା ଆପଣଙ୍କର ସ୍ଵର ସମ୍ପୁଟରୁ ଏ ଶୁଣା ଯାଉଛି।
ହଁ ହଁ ଶୁଭା ଅଛି। ବେଳେ ବେଳେ ଟିକେ ଏମିତି ଅଟକିଲା ଭଳିଆ ହଉଛି କିନ୍ତୁ ଉଁ ସାଉଣ୍ଡ ଟା ଶୁଭାର ହାଉଛି। ଆପଣଙ୍କ ମୋର ଶୁଭା ଯାଉଛି ନା ଆପଣଙ୍କୁ ସଠିକ ଭାବରେ?
ହଁ ହଁ ପରିବା ଶୁଭ ଯାଉଛିବେ ଆ ଏବେ ଟିକେ ବର୍ଷା ଏବେ ସିଜିନ ଟା ଷ୍ଟାର୍ଟ ହେଇଗଲା ନା ତ ସେଥିପାଇଁ ନେଟୱର୍କ ଟିକେ ଏପଟ ସେପଟ ସେଥିପାଇଁ ଟିକେ ଭୟସ କଟି କଟି ଯାଏ ମଝିରେ
ଆଚ୍ଛା ଆଚ୍ଛା ହଁ ହଁ ହଉ ଠିକ ଅଛି। ଓ ହଉ ଆଉ ଭଲ ଅଛନ୍ତି ଆପଣ?
ହଁ ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି କଣ ଖାଇଛନ୍ତି ଆଜି?
ଏବେ ଏବେ ତ ମୁଁ ମୋର ଭୋଜନ ସରିକି ଆସିରେ ରାତିତ ରାତିର ଭୋଜନ ପୋଟଳ ଆଳୁ ଭଜା ଆଉ ରୁଟି ଖାଇଛି ଆଉ କଣ?
ନା ମୁଁ ଖାଇନି ଏଯ୍ୟୁ କାହିଁକିନା ମୁଁ ଟିକେ ସନ୍ଧ୍ୟା ବେଳେ ଯାଇକି ବାହାରେ ଖାଇ ଦେଇଥିଲି ନା ବାହାରେ ବସ ବେଶୀ ଖାଇବା କଥା ନହିଁ। କିନ୍ତୁ ସାଙ୍ଗସାଥି ମେଳରୁ ତ ଯାଇକି ମୁଁ ଟିକେ ଉଁ ମାନେ ସେ ଆଳୁ ଚ ବରା ଏଇଗୁଡା କେମତି ଖାଇ ଦେଇଛି ନା ସେଇଥିପାଇଁ ଟିକେ ଲେଟ୍ ରେ ଖାଇବି ଭାବିଛି ଆଉ।
ଆପଣଙ୍କର ଖାଇବାତରେ ରୁଚି ଅଛି?
କଣ କହିଲେ?
ଆପଣଙ୍କର ଖାଇବାର ତାହେଲେ ରୁଚି ଅଛି?
ହଁ ଖାଇବାର ବହୁତ ରୁଚି ଅଛି ମୁଁ ଉଭୟ ଆମିଷ ନିରାମିଷ ଦିରେ ଯାକରେ ଖାଇବାରେ ମୋର ରୁଛି ସେମିତି କିଛି ତାପରେ କି କିଛି କିଛି ଲୋକ ଆପଣ ଦେଖିଥିବେ ମାନେ ଏଇଟା ଖାଇବେନି ସେଇଟା ଖାଇବେନି। କୋଉଡା କାହାକୁ ପସନ୍ଦ ଥିବ ନଥିବ ମୋର ସେମିତି ନାଇଁ ମୋ ମ ସମସ୍ତ ପ୍ରକାର ଖାଦ୍ୟ ମୋତେ ଭଲ ଲାଗେ ଆମିଷ ନିରାମିଷ ଟା ଆରମ୍ଭ କରିକି ବିଭିନ୍ନ ପ୍ରକାର ପନିପରିବା ତରକାରୀ ମୋର ସେମିତି ଖାଇବାରେ ମୋର ସେମତି ବାରଣ ନୁହଁ। ଆପଣ
ମୁଁ ବି ସବୁ ପ୍ରକାର ପନିପରିବା ସବୁ କିିଛି ଖାଏ। ସେମିତି କିଛି ବି କୋଉ ଜିନିଷରେ ବାରଣ ନାହିଁ ସବୁ ଖାଏ ହଁ।
ହୁଁ।
ଏମିତି ଅ ମାନେ ବାର ଅନୁସାରେ ଖାଏ।
ହଁ ହଁ ନାଇଁ ବାର ଅନୁସାରେ ସେଇଟା ଦେଖିବାକୁ ପଡିବ କିନ୍ତୁ ଖାଏନି ସବୁ ଜିନିଷ ଆଉ।
ହଁ ମାନେ ମୁଁ ସେମିତି ଆଧ୍ୟାତ୍ମିକ ମାନେ ଏମିତି ମାନେ ଧର୍ମ ଚିନ୍ତାଧାରାରେ ନୁହଁ ମୁଁ ଏଥି ପାଇଁ ଖଏନା କି ମୋତେ କମ୍ ରୁ କମ୍ ପଶୁ ହତ୍ୟା କରିପାରିବେ। ତ ମତେ ଯେତେବେଳେ ବହୁତ ଅଧିକା ଇଚ୍ଛା ହୁଏ କି ନାଇଁ ମୁଁ ଆଜି ଟିକେ ଖାଇବି ମା-ମାନେ ଅ ତାହେଲେ ମୁଁ ଖାଏ ନନ୍ବେଜ ନହେଲେ ନାଇଁ ସବୁବେଳେ ଭେଜି ମାନେ ବେଶୀ ଆଉ ମାନେ ଚେଷ୍ଟା କରିକି ମୁଁ ଯେମିତି ସାଧା ଖାଦ୍ୟ ହିଁ ଖାଇବି।
ହଁ ନାଇଁ ମୁଁ ବି ଅଧିକ ସମୟ ପ୍ରାୟ ସାଧା ଖାଇଥାଏ।
ଭଲ ଜିନିଷ।
ହୁଁ ତାପରେ ସାଧା ଖାଇବା ବି ଭଲ କାହିଁକି ନା ଆମେ ଆମିଷ କେବଳ କଣ କି ନିଜର ମନ ଶାନ୍ତି କରିବା ପାଇଁ ନିଜ ସ୍ଵାଦ ପାଇଁ ଖାଇଥାଉ। କିନ୍ତୁ ସାଧା ଯଦି ଖାଇବେ ପନିପରିବାରେ ମାନେ ବହୁତ ପରିମାଣରେ କଣ କି ପ୍ରଚୁର ପରିମାଣରେ ଭିଟାମିନ୍ ଅଛି। ପ୍ରୋଟିନ ଖାଦ୍ୟ ଅଛି ଯଉଗୁଡାକ କି ଆମକୁ ଆମିଷରୁ ବି ମିଳିୁନଥାଏ ସେଗୁଡା କଣ କି ସବୁଜ ପନିପରିବାରୁ ଅଧିକ ମିଳିଥା ଆପଣ ଶାଗ ଖାଆନ୍ତୁ ଦେଖିବେ ଶାଗ ଖାଇଲେ ଯାହା ଦ୍ଵାରା କି ଆମର ମାନେ ଦେଖିବା ଦୃଢ ଶକ୍ତିଟା ବଦଳି ଯାଏ।
ହଁ ଦୃଷ୍ଟି ଶକ୍ତି ବି ଭଲ ରୁହେ ତା ସହିତ କେଶ ବି ଭଲ ବଢ଼େ।
ଭଲ ବଢେ। ସବୁଜ ପନିପରିବା ହିଁ ଖାଇବା ଦରକାର ସବୁବେଳେ ତାପରେ ଆଜିକାଲି ତ ଦେଖି, ହଁ କୁହନ୍ତୁ।
ନା ଗୋଟେ ପୁଅଟେ ଏମିତି ଅସୁବିଧା କି ଆଗରୁ କଣ ଥିଲା କି ସବୁଜ ପନିପରିବା ଖାଉଥିଲେ ଲୋକଙ୍କୁ ବହୁତ ମାନେ ଭିଟାମିନ ଜୀବସାରା, ଧାତୁସାରା ସବୁ ମିଳୁଥିଲା। ବର୍ତ୍ତମାନ ସମୟରେ ନା ଯୋଉ ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିରେ ଯୋଉ ବର୍ତ୍ତମାନ ହାଇବ୍ରିଡ ବାଲା ଯୋଉ ସବୁ ଭେରାଇ ଟି ଆସୁଛି ତ ସେଟା ଆମ ଶରୀରକୁ ବହୁତ କ୍ଷତିକାରକ ମାନେ ବର୍ତ୍ତମାନ ଏମତି ପହଞ୍ଚଉଛି ଖାଲି ଖାଦ୍ୟ ପନିପରିବା ନୁହଁ ବର୍ତ୍ତମାନ ଆପଣ ଦେଖୁଥିବେ ବାଙ୍ଗାଲୋରରେ ଗୋଟେ ହେଇଥିଲା ଗୋଟେ ଘଟଣା। ଟି ମାର୍ଟରେ ଯୁ ଯୋଉ ସବୁ ବକ୍ ସବୁ ଆମର ଅ କାଓ ଘି ଥିଲା ଯୋଉ ମାନେ ଆମର ଯୋଉ ଗାଈ ବାଲା ଅ ଦେଶୀ ଘିଅରୁ ଯୋଉଟା ବ୍ରାଣ୍ଡି କରିକି ଯୋଉଟା ବିକା ହଉଥିଲା, ସେ ସବୁ
ହୁଁ।
ମିଛ ବାଲା ଥିଲା। ସେଥିରେ ସବୁ ଡାଲଟା ଘିଅ ୟ ମାନେ ର ରଖା ହେଇଥିଲା ଯୋଉଟା କିଁ, ହଁ ତ ଏମିତି ଯୋଉ ଜିନିଷରେ ବର୍ତ୍ତମାନ ଯୋଉ କଳା ବଜାରି ଯୋଉ ଜିନିଷ ଆସିଯାଇଛି ଯୋଉଥିରେ କିିନା ଆମେ କୌଣସି ଜିନିଷର ମାନେ କଉଟା ପୁରା ମାନେ ତାର ପ୍ୟୁରିଟି ଯୋଉଟା ଆମେ ଜାଣି ଶୁଦ୍ଧତାଟା। ତ ସେଇଟା ବର୍ତ୍ତମାନ ବହୁତ ଆମର ଶରୀରକୁ ବହୁତ ବର୍ତ୍ତମାନ କ୍ଷତିଗ୍ରସ୍ତ କରୁଛି ଆପଣ ଦେଖୁଥିବେ ମେଦବହୁଳତା, ଚାପ ଯୋଉ ରକ୍ତ ଉଚ୍ଚ ରକ୍ତ ଚାପ ହଁ ମଧୁମେହ ରୋଗ ବର୍ତ୍ତମାନ ଲୋକଙ୍କୁ ଅଳ୍ପ ବୟସରେ ବର୍ତ୍ତମାନ ହେଇଯାଉଛି।
ହେଇଯାଏ। ଆଗକୁ ଆଗରୁ ମାନେ କଣ କି ମାନେ ସେ ସବୁ ରୋଗ ବିଷୟରେ ଲୋକ କିଛି ଜାଣି ନଥିଲେ ଯେ ମଧୁମେହ କଣ? ଉଚ୍ଚ ରକ୍ତ ଚାପ କଣ? କାହିଁକି ଜାଣଛ ନା, ମୁଖ୍ୟ କଥା ଦେଖିବାକୁ ଗଲେ ଏବେ ବି ଆମେ ଦେଖୁ ମାନେ ବହୁତ ଲୋକ ଅଛନ୍ତି ଯୋଉମାନେ କି ସବୁଜ ପନିପରିବା ଖାଇଥାନ୍ତି ଆଉ ଆଗ ଲୋକମାନେ ବି ମାନେ ଆମ ଜେଜେବାପା ଅଣ ଜେଜେପା ତାଙ୍କ ଅମଳ କଥା କହୁଛି, ସେମାନେ ବି ଖାଇଥାନ୍ତି। କିନ୍ତୁ ଆମକୁ ଏବେ ରୋଗ ହେଇଯାଉଛି ସେମାନଙ୍କୁ ଆମେ ସେ ଗୋଟେ ହିଁ ଖାଦ୍ୟ ଖାଉଛୁ ଆମେ ବି ସେ ପନିପରିବା ଶାଗ ଡାଲି ଖାଉଛୁ। ସେମାନେ ବି ସେ ପୁଣିିପରିବା ଶାଗ ଡାଲି ଖାଉଥିଲେ କିନ୍ତୁ ତାଙ୍କ ଆଉ ଆମ ଭିତରେ ମାନେ ବହୁତ ପାର୍ଥକ୍ୟ ରହିଛି। ଏଇଥିପାଇଁ ପାର୍ଥକ୍ୟ ରଛି ଦେଖ ଆମେ ବିଭିନ୍ନ ପ୍ରକାର ରାସାୟନିକ ଖାଦ୍ୟ ଖାଦ୍ୟ ଖାଉଛୁ। ମାନେ ଖାଦ୍ୟ ମାନେ କଣ ଖାଦ୍ୟରେ ଯେକୌଣସି ବି ଜାଗାରେ ବ୍ୟବହାର ହ ରାସାୟନିକ ସାର ଗୁଡାକ ତାପରେ ଉଁ ହୁଁ କିନ୍ତୁ ଆଗରୁ କଣ ଥିଲା ଦେଖ ଏବେ ଗୋଟେ କଥା। ମୁଁ ଯାହା ଜାଣିଛି ନାଇଁ କି ଯେକୌଣସି ବି ଗୋଟେ ମାନେ ଏବେ ଦେଖନ୍ତୁ। ଗୋଟେ ପନିପରିବା ଆପଣ ମନେକର ଲଗେଇଲେ ତାକୁ ଲଗେଇବା ହେଲେ ଚାଷୀ ମାନେ ମାନେ ଗାଁଉଳି ଯୋଉମାନେ ବିକ୍ରି କରିବା ପାଇଁ ଯାଆନ୍ତି ମାନେ ଯୋଉମାନେ କମ୍ପାନୀ ଥ୍ରୁରୁ ଇଏ ରୁ କରନ୍ତି ସେମାନେ କଣ କରନ୍ତି ଯେତେବେଳେ ଫଳ ଟା ଯେତେବେଳେ ମନେ କର ଆପଣ ଫୁଲକୋବିଟା ଆଜି ଲଗେଇଲେ। ଫୁଲକୋବି ଟା ଆଜି ଛୋଟ ଥିବ ସେଥିରେ କଣ କି ସାର ଦେଇଦେଥିବେ କିମ୍ ଇଞ୍ଜେକ୍ସନ ଦେଇଦେବେ ତା ପରଦିନ ଆପଣ ତିିନି ଚାରିିଦିନ ପରେ ଦେଖିଲା ତାପରେ ବଡ଼ ହେଇଯାଇଥିବ ଆମେ କଣ ଭାବୁଛୁ ସେଠି ବହୁତ ପରିମାଣରେ ମାନେ ପ୍ରୋଟିନ ଥିବ ଶ୍ବେତ ସାର ଏଇଗୁଡାକୁ ଥିବ ଭାବୁଥିବା। ତାହା ନୁହେଁ କିନ୍ତୁ ଯେକୌଣସି ବି ପରିବାର ମାନେ ଗୋଟେ ପରିବାର ଯଦି ହେବା ପାଇଁ ଛଅ ମାସ ସମୟ ଲାଗେ, କିନ୍ତୁ ତାକୁ କଣ କୁହାଯାଏ ଦି ମାସ ଭିତରେ କରିଦିଅନ୍ତି ସେମାନେ ତାକୁ। ଯାହାଦ୍ୱାରା କି ଆମର ମାନେ ସବୁଜ ପରନିବାର ପରିବା ଖାଇବା ଦ୍ୱାରା ମଧ୍ୟ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ ହେଉଛି। ଯେଉଁ ପରିବା ଯେଉଁ ଜିନିଷ ବି ମକା ବି ହଉ ଧାନ ହଉ ଗହମ ହଉ ଯେକୌଣସି ଜିନିଷ ଯେତିକି ସମୟ ନେବ ତାକୁ ବନେଇବା ପାଇଁ ସେତିକି ସମୟ ଯେତିକି ଅଧିକା ସମୟ ଲାଗିବ ଗୋଟେ ଜିନିଷ ତିଆରିବା ପାଇଁ ଯାଣିଥାଉ ତାର ମୂଲ୍ୟଟା ସେତିକି ଅଧିକ ଥାଏ। ଆଉ ସେତେ ସେତିକି ପରିମାଣରେ ମଧ୍ୟ ଆମକୁ ପୁଷ୍ଟି ସାର, ଖାଦ୍ୟ ସାର ସବୁ ମିଳିପାରେ ସେଥିରେ।
ଆଜ୍ଞା କିନ୍ତୁ ଏବେ ଏବେ ଧାନ ଗହମ ଅଁ ଧାନରେ ମୁଖ୍ୟତଃ ସେଥିରେ ଆକଚୁଲିଆଲି ପ୍ର ମାନେ ଅସୁ ଅସୁବିଧା ଟା କଣ ହଉଛନ୍ତି ଜାଣିଛନ୍ତି। ଆମର ଯୋଉ ବର୍ତ୍ତମାନ ଯୋଉ ମିଲିଂ ପାଇଁ ଯାଉଛି ଧାନ। ସେଥିରେ ବର୍ତ୍ତମାନ ତାର ଯୋଉ ଉପରେ ଯୋଉ ହ ଯୋଉ ଲେୟାର ଟା ଥାଏ ବା ଯୋଉ ଯୋଉ ସ୍ତରଟା ଥାଏ ଯୋଉଟା ମାନେ ଆମ ଶରୀର ପାଇଁ ଯୋଉଟା ଅଁ ଆମକୁ ଶ୍ଵେତ ସାର ମାନେ ଦିଏ ସେଇ ସ୍ତର ଟାକୁ ହିଁ କାଢି ଦଉଛନ୍ତି। ଯୋଉଥିରେ ଆ ଅତି ଆବଶ୍ୟକ ତ ପୁଅ ଥାଏ ଆମ ଶରୀର ପାଇଁ ଏବଂ ତାକୁ ଏତେ ପରିମାଣର ତାକୁ ମାନେ ସରଳୀକୃତ କରାହଉଛି ଯେ ଯେମିତି କି ଭାତ ଦଶ ମିନିଟ ରେ ହେଇଯିବ। ତ ସେମିତି ଯୋଉ ଖାଦ୍ୟ ଗୁଡାକ ସେଇ ଖାଦ୍ୟ ଗୁଡାକ ଆମ ଶରୀରକୁ ବେଶୀ ନଷ୍ଟ କରୁଛି।
ହଁ ଆଗ କାଳରୁ କୌଣସି ଆଗେ ଦେଖ ମାନେ ଆପଣ ଢେଙ୍କି କଣ ଶୁଣିଛନ୍ତି ନାଁ ଢେଙ୍କି ୱାଡ ଟା ଯୋଉଟା।
ହଁ ଆମ ପଟେ ଢି
ଆ ହଁ ଢେଙ୍କି ମାନେ ସେଥିରେ ଯୋଉ ଏମତି ଧାନ ଆଣିକି ସେଠି ମାନେ କୁଟନ୍ତି ଧାନ କୁଟିକି ଯୋଉଟା କୁଟା ଚାଉଳ ଯୋଉ କୁହାଯାଏ ନାଇଁ କି। ଆପଣ ଦେଖ ସେଠି କୁଟା ଚାଉଳ ଟା କଣ ହୁଏ କି? ମାନେ ଏବେ ତ ଯା ବିଭିନ୍ନ ପ୍ରକାର ମିଲ୍ ଆସଛି ଆପଣ ଯେମିତି କହିଲେ ତାର ଯୋଉ ଚାଉଳର ଗୋଟେ ଲେୟାର ଥାଏ ସେଟା ବାହାରି ଯିବାରେ କଣ କି, ମାନେ ଅଧଘଣ୍ଟାରେ ଯଉ ଭାତ ସିଯିବ ସେଟା ଦଶ ମିନିଟ ପନ୍ଦର ମିନିଟ ହେଇଯାଉଛି। ଆମେ ଭାବୁଛୁ ଶୀଘ୍ର ହେଇଗଲା କିନ୍ତୁ ସେମିତି ନୁହଁ ଯୋଉଟା ଆପଣ ଢେ ଙ୍କି ରେ ଯେଉଁଟା କୁଟା ହୋଇଇଥିବ ମାନେ ଧାନଟା ଯେମାନେ ସଜ ଧାନଟା ଆଣିଥିବ ତାକୁ ସିଝାଇବେ ପୁଣି ଶୁଖେଇକି ଧାନ ଟାକୁ ଆଉଥରେ ଢେଙ୍କିରେ କୁଟିକି ଯୋଉ ଥାଏ ସେଥିରୁ ଯୋଉ ମାନେ ଧାନ ଚୋପାଟା ଅଲଗା କରିକି ତାପରେ ସେଟା ଯଉ ରୋଷେଇ ସେଟା ଯଉ ପାଖାପାଖି ଅଧଘଣ୍ଟ ର ପାଖାପାଖି ପଇଁଚାଳିଶି ମିନିଟ ପର୍ଯ୍ୟନ୍ତ ସେଟା ରୋଷେଇ ହୋଇଥାଏ। ଆଉ ସେ ଜିନିଷ ହିଁ ଖାଇବା ପାଇଁ ମାନେ ଦେହ ପ୍ରତି ବହୁତ ହିତକାରକ ସେଗୁଡାକ। କିନ୍ତୁ ଆଜିିକାଲି କଣ ହଉଚି ଦଶ ମିନିଟ ପନ୍ଦର ମିନିଟରେ ରୋଷେଇ ଆଗେ ତାପରେ ଆମେ ପ୍ରେସର୍ କୁକର୍ କୁ ମାନେ ଅଧିକ ପରିମାଣ ବ୍ୟବହାର କରୁଚୁ ଦେଖ ପ୍ରେସର୍ କୁକର୍ ଆମେ ଖାସ କରି କଣ କି ଡାଲି କିମ୍ବା ତରକାରୀ ଶୀଘ୍ର ଆମେ ପ୍ରେସର୍ କୁକର୍ ର ବ୍ୟବହାର କଣ ପାଇଁ କରୁଚୁ ଆମକୁ ଯଦି ଜଲ୍ଦି କିଛି ଖାଇବାର ଅଛି ତାହେଲେ ହିଁ ଆମେ ପ୍ରେସର କକର୍ ବ୍ୟବହାର କରୁଚୁ। କିନ୍ତୁ ତାହା ନୁହଁ ମେ ଡାଲି ଗୋଟେ
ପ୍ରେସର କୁକର୍ ର ବ୍ୟବହାର ଟା ଯୋଉ ବଢିଛି ସେଥିପାଇଁ ବର୍ତ୍ତମାନ ଦେଖାଯାଉ କମ ବୟସ ରୁ ବର୍ତମାନ ଗ୍ୟାସ୍ ଜନିତ ମାନେ ବାୟୁ ଜନିତ ସ୍ୱାସ୍ଥ୍ୟଗତ ପାଇଁ ଏମିତି ସମସ୍ୟା ଦେଖିବାକୁ ମିଳୁଚି ବହୁତ କମ ଏମ୍ ଏ ମାନେ ବୟସର ଛୁଆ ମାନଙ୍କୁ ଅଁ ମ୍ ଏସିଡିଟି ଗ୍ୟାସ୍ ଏସବୁ ବର୍ତ୍ତମାନ ହଉଚି। ତାର ମୁଖ୍ୟ କାରଣ ହେଲା ପ୍ରେସର କୁକର ର ବ୍ୟବହାର ମାତ୍ରାଧିକ ବ୍ୟବହାର। ଆଉ ସେକେଣ୍ଡ ଆଉ ଦ୍ଵିତୀୟତଃ ବର୍ତ୍ତମାନ ଆମେ ପ୍ରତି ଘରେ ଗ୍ୟାସ୍ ରେ ଆମେ ସେକୁଚେ ରୁଟି ରୁଟି ଟା ଗ୍ୟାସ୍ ରେ ଡାଇରେକ୍ଟ ମାନେ ଏମିତି ସିଧାସଳଖ ସେକିବା ଦ୍ୱାରା ବି ମଧ୍ୟ ଆମ ଶରୀର ପାଇଁ ସେଇଟା କ୍ଷତିକାରକ ହଉଚି। ଆଗରୁ ଚୁଲିରେ ସେ ସବୁ ଜିନିଷ ହଉଥିଲା ଗ୍ୟାସ୍ ର ଡାଇରେକ୍ଟ ଦ୍ଵାରା ଆମେ ପାମ୍ପଡ ଶେକି ଦଉଚେ। ଯୋଉ ରୁଟି ସେକି ଦଉଚେ ସେଟା ବି ଆମ ଶରୀରରେ ଆମ ପାଚନ ତନ୍ତ୍ର କୁ ଖରାପ କରୁଚି ତ ସେଥିପାଇଁ ଘରେ ବି ଗୃହିଣୀ ମାନେ ବା ମା ମାନେ ସେମାନେ ବି କଣ ଖାଉଚନ୍ତି ପିଲାମାନେ ତାଙ୍କର ଘରେ ଆମେ କେମିତି ତାକୁ ଲଗେଇ ପାରିବା ପନି ପାରିବା ଯେମିତି ଆଗରୁ ଥିଲା କି ଗାଁ ଗହଳିରେ ସ୍ତ୍ରୀ ଲୋକମାନେ ଅଁ ଏମ୍ ତି ବାରିପଟେ କି ତାଙ୍କ ଘର ସାଇଟ୍ ରେ କୋଡିଏ ଟିକେ ଖାଲି ଜାଗା ଥିଲା ସେଠି ପିଆଜ ରସୁଣ ଏମିତି ସବୁ ଖରା ଦିନେ ଏମିତି ସବୁ ଲଗାନ୍ତି ଶାଗ ମୁଗ ଏମିତି ଅଳ୍ପ ଅଳ୍ପ ଟିକେ ଲଗାନ୍ତି। କିନ୍ତୁ ବର୍ତ୍ତମାନ ଯୋଉ ଘର ବର୍ତ୍ତମାନ ଜଣଙ୍କର ଦି ତିନିଟା ଘର ସେଥିପାଇଁ ବାଡିର ବର୍ତ୍ତମାନ ଜମିର ବର୍ତ୍ତମାନ ଅଭାବ ହେଲାଣି। ଆଉ ଲୋକ ଯୋଉଠି ତାକୁ ବର୍ତ୍ତମାନ ପ୍ଲଟ ବିକିରି କରିକି ସବୁ ବିକିବାରେ ବ୍ୟସ୍ତ। ଯୋଉ କା ଚାଷ ଜମି ଗୁଡାକ ଥିଲା ସେରା ବର୍ତ୍ତମାନ ଏମିତି ଅଁ ଟଙ୍କାର ଭାଉ ଭାଉରେ ବର୍ତ୍ତମାନ ଅଁ ସବୁ ଏମିତି ଅ ମାନେ ଏଁ ବିକା ହୋଉଚି ମାନେ ଯୋଉଟା ଖାଲି ଘର କଂକ୍ରିଟ ର ଘର ତିଆରି ହଉଚି। ତ ଯୋଉଟା ଗୋଟେ ପ୍ରଧାନ କାରଣ ବର୍ତ୍ତମାନ ଚାଷ ଆଉ ଲୋକ କରିବା ପାଇଁ ରାଜି ନୁହନ୍ତି। ଯୋଉଥି ପାଇଁକି ଆମକୁ ବହୁତ ହଁ ମାନେ କମ୍ ସମୟରେ କେମିତି ଅଧିକ ଉତ୍ପାଦନ କରିବାର ନିଶା ଲାଗିଚି। ଲୋକମାନଙ୍କ ଭିତରେ ବର୍ତ୍ତମାନ ଯୋଉ ଅ ପେସେନ୍ସ ଯୋଉ ଲେବଲଟା ସେଇଟା ବର୍ତ୍ତମାନ ବହୁତ କମିଗଲାଣି ତେଣୁକରି ଆମେ ଆଉ ସେ ଯୋଉ ପୂର୍ବ କାଳରେ ଯେମିତି ଅତ୍ୟଧିକ ସମୟ ଦେଇକି ଯୋଉ ଖାଦ୍ୟ ପଦାର୍ଥ ବାହାର କରୁଥିଲେ। ସବୁ ଜିନିଷର ଗୋଟେ ଗୁଣାବର୍ତ୍ତା ରକ୍ଷା କରୁଥିଲେ ସେ ସବୁ ବର୍ତ୍ତମାନ ହଜି ଯାଇଚି।
ହଁ। କିନ୍ତୁ ଆମକୁ ଏବେ ବର୍ତ୍ତମାନ ସତର୍କତାର ସହ କିନ୍ତୁ ମୁଁ ଯାହା କହିବା ହିସାବରେ ନାଇଁ କି ଆପଣ କୌଣସି ଗାଁ ଗହଳି ଜାଗାରୁ ଯଦି ଆପଣ ମାନେ ପରିବା ଆଣିକି ଯଦି କିମ୍ବା କୌଣସି ଜିନିଷ ଖାଦ୍ୟ ପଦାର୍ଥ ଆଣିବ ତାହଲେ ସେଇଟା ହିଁ ଭଲ କାହିଁକିନା ସେମାନେ ଟିକେ ହଁ ପ୍ରାକୃତିକ ସାର ଦ୍ଵାରା ମାନେ ଆପଣ ଦେଇଥିବା ଗୋବର ଖତ ଯୋଉଟା ବ୍ୟବହାର କରନ୍ତି ସେମିତି ପ୍ରାକୃତିକ ଜିନିଷ ଦ୍ଵାରା ଯୋଉ ପନିପରିବା ଟା ମାନେ ବଡ ହେଇଥିବ ତିଆରି ହେଇଥିବ ସେ ସେଗୁଡାକ ଖାଇକି ମୁ ତମେ ନିଜ ଶରୀରକୁ ମଧ୍ୟ ଧ୍ୟାନ ଦେବା ଦରକାର।
ଆଜ୍ଞା। ଭାଇ ଠିକ୍ କଥା କହିଲେ ଆଉ ଏଥିରେ ମୁଁ ସହମତ ମଧ୍ୟ। ଆମେ ବର୍ତ୍ତମାନ୍ ଏମିତି କିଛି ମାନେ ଯୋଉ ବର୍ତ୍ତମାନ ସ୍ଵୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ ଏଠି ସରକାର ଚଳଉଛି ତା ମାଧ୍ୟମରେ କିଛି କୃଷି ଜନିତ କାର୍ଯ୍ୟ -କାର୍ଯ୍ୟକ୍ରମ ପ୍ରେରିତ କରିବା ଦରକାର ପିଲାମାନଙ୍କୁ ସବୁ ସ୍କୁଲରେ ମଧ୍ୟ କୃଷି ବି ଶିଖେଇବା ଦରକାର ଯୋଉଟା କି ଆମ ମାନଙ୍କୁ କିଛି କିଛି ନିଜ ବାଡି ବଗିଚାରେ କରିବା ପାଇଁ ସାହାଯ୍ୟ କରିବ ଆଉ ଯୋଉଟାକୁ ଆମକୁ ସ୍ଵାବଲମ୍ବୀ ହବାରେ ମଧ୍ୟ ସହାୟତା ଦବ। ତ ମୋ ମତରେ ଏଇଟା ଗୋଟେ ବହୁତ୍ ଭଲ ଜିନିଷ ଆପଣଙ୍କଠୁ ଶିଖିଲି। ଆଉ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି।
ମତେ ବି ଖୁସି ଆ ଧନ୍ୟବାଡ୍।
ଧନ୍ୟବାଦ୍।